ହଁ। ଆଉ। ଏବେ କଣ କରୁଛ?
ବସିଛି ଆଉ।
ହୁଁ ହୁଁ। ଆଉ କଣ ଘରେ କିଏ କିଏ ଅଛନ୍ତି?
ମୁଁ ବାପା ଭାଇ ଆଉ ଝିଅ।
ହୁଁ ହୁଁ। ବାପା କଣ କରନ୍ତି?
ଫନିଚର କାମ।
ହୁଁ କେତେ ଭାଇ ପୁଣି? ଦି ଭାଇ ଭଉଣୀ?
ଆଉ ଆପଣ?
ଆମର ଦି ଭାଇ ଆଉ ତିନି ଜଣ ଆଉ ଦି ଭାଇ ମୁ ମୁଁ ଆଉ
ଆପଣ ବଡ?
ହଁ ମୁଁ ବଡ଼।
କୋଉଠି ଶାଶୁ ଘରେ ଅଛନ୍ତି ଏବେ?
ହଁ ହଁ।
ଶାଶୂଘରେ କିଏ କିଏ?
ଶାଶୁ ଘରେ ଅଛନ୍ତି ଯା ଦେଢଶୁର ଶାଶୁ ଶ୍ୱଶୁର ସ୍ଵାମୀ ପିଲା।
ହ
ସମସ୍ତଙ୍କୁ ନେଇ ପରିବାର ଆଉ
ହଁ ପିଲା ଦିଜଣ ଦେଖି ଦେଇଛ ସ୍ଟାଟସ ଏଥି ଡିପିରେ ବୋଧେ।
ହଁ ହଁ। ଡିପି ଦେଖି ଦଉଛନ୍ତି ଯୋଉମାନେ କନଫର୍ମ ହେଇଯାଉଛନ୍ତି ଆଉ
କଣ କଣ
ଆଉ କଣ କୁଆଡେ କୁଆଡେ ବୁଲି ଯାଇଛ?
ପି ଦେଖ କଣ ସକ୍ଷମ ହେଇ ତାଲେ ଡିପି ଦେଖି କହ କଣ କନଫର୍ମ ହେଇଯାଉଛନ୍ତି?
ଡିପି ଦେଖିକି କନଫର୍ମ ହେଇଯାଉଛନ୍ତି ଆଉ।
ଆଜି କଣ କନଫର୍ମ ହେଇଯାଉଛନ୍ତି?
ଉଁ, କେତେଟା ପିଲା ବୋଲି ଆଉ।
ଓ ହୋ।
ତିନିଟା ଅଛି। ପିଲାଙ୍କର ତିନିଟା ବୋଧେ ଅଛି ଡିପିର ଫଟୋ।
ସେଟା ମୁଁ ଦେଖିନି ଭଲସେ ସେ କିଏ ଗୋଟେ ପିଲାଟେ ଦିଜ ପିଲା ଦି ଜଣ ଠିଆହେଇଥିଲେ ବୋଲି ଦେଖିଚି। କିନ୍ତୁ ତିନଟା ନିଅ ନଜର ବାଛି
ଅଁ, ହଁ, ହୋ।
ଆଉ ତୋମ ଆଡେ କଣ ପ୍ରସିଦ୍ଧ ମନ୍ଦିର ଅଛି?
ପ୍ରସିଦ୍ଧ ଆମର ଆରଡି ଆଖଣ୍ଡଳମଣି ଅଛି।
ସେଟା କୁଆଡେ ଅଛି?
ଉଁ, ସେଇଟା ଭଦ୍ରକ ଡିଷ୍ଟ୍ରିକ୍ଟରେ।
ଭଦ୍ରକରେ ମା କାଳୀ ମନ୍ଦିର ଅଛି ବୋଧେ?
ହଁ।
ଭଦ୍ରକରେ ଯୋଉ ରାମ ନବମୀ ଭଲ ସେଲିବ୍ରେଟ୍ ହୁଏ ନା? ନାଇ ଆମ ଓଡିଶ ସେଟା ସବୁଠୁ ବଡ ସେଇଟି ସେଲିବ୍ରେଟ୍ ହୁଏ। ବହୁତ ପଳେଇବ, ଆସେ ଡିଜେ ଆସେ ଶହେ ଦୁଇଶହ ଡିଜେ ଆସେ।
ଆସିଚ କେବେ ଦେଖିବାକୁ?
ଉଁ, ନାଇଁ ଯାଇନି। ମାନେ ଯିବା ପାଇଁ ବାହାରିଚି ହେଲେ ଯାଇପାରିନି। ମୋ ମାମୁଁ ସେଠି ରୁହନ୍ତି ନା।
ହୁଁ, ହୁଁ। ଗ୍ରାଜୁଏସନ୍ କୋଉ କଲେଜ୍ ରେ କରୁଚ କି?
ମୋ ଗାଁ କଲେଜ୍।
ହଁ, ହଁ। ଆଉ ତୋମର ସେଠି ପର୍ବପର୍ବାଣୀ କଣ ଫେମସ?
ଆମର ଏଠି ସବୁ ପର୍ବପବାଣି ଫେମସ। କାର୍ତ୍ତିକ ପୂର୍ଣ୍ଣିମା ଫେମସ। କାର୍ତ୍ତିକ ପୂର୍ଣ୍ଣିମା, ବାଲିଯାତ୍ରା ହୁଏ ଆମ ଆଡେ।
ହୁଁ।
ବାଲିଯାତ୍ରା ହୁଏ ଭଲସେ, ସାତ ହଁ ଲକ୍ଷ୍ମୀପୂଜା ବି ହୁଏ। ମୋଷ୍ଟ ଏ ଗାଁରେ ଆଉ। ପ୍ରସିଦ ପ୍ରସିଦ୍ଧ ବରା।
ବରା।
କଣ ହେଇଛି? ଆମର ରସାବଳୀ।
ରସାବଳୀ ମୋର ଫେବରାଇଟ୍।
ଉଁ, ଫେ ଫେବୋରାଇଟ୍।
ସତରେ ଫେବୋରାଇଟି।
ଅଁ, ହଁ।
ଆମର ଏଠି ଦ ଦଶ ଟଙ୍କାରେ ଗୋଟେ ମିଳୁଛି।
ଅଁ, ହଁ।
ହେଲେ ରସାବଳୀ ଦିନର ଯୋଉ ମିଠା ଟା ଯେତିକି ଭଲ ଲାଗିବନି ସେ ଯୋଉ ତୋମ ରସଟା ସେଇଟା ଭଲ ହଁ ବଢିଆ ଲାଗିବ ସେଇଟା। ମୁଁ ତ ସେଇଟା ଖାଲି ଖାଏ। ଆଉ ରସଗୋଲା ଆଉ। ମିଠା ଟା ଆଗ ଖାଇଦେବି ତା ରସଗୁରା ଚାମଚରେ ମାନେ ଖାଇବି।
ହଁ।
ଆମେ ଆପଣଙ୍କ ସେ ସବୁ ଦୋକାନରେ ରସାବଳି ମିଳଥିବୁ ନା।
ହଁ ହଁ ସବୁ ଦୋକାନରେ ମିଳେ।
ହଁ ଗିଲ
ମତେ କାହିଁ ମତେ ଭଲ ଲାଗେନି ରସାବଳି ଖାଇବାକୁ ବେଶୀ ମିଠା। ମିଠା ହେଇଯାଏ ବୋଲି ଭଲ ଲାଗେନି ଖାଇବାକୁ ମତେ ବେଶୀ ମିଠା ଭଲ ଲାଗେନି ଖାଇବାକୁ।
ମତେ କିନ୍ତୁ ଭଲ ଭ
ହ।
ଆଉ ଲକ୍ଷ୍ମୀପୂଜା କେବେ ଦେଖି ଆସିଛନ୍ତି?
ନାହିଁ କେବେ ଯାଇନି।
ଆଉ କୁଆଡେ କୁଆଡେ ବୁଲିଛନ୍ତି?
ବୁଲିଛି କୁଆଡେ କୁଆଡ଼େ ବୁଲିଛି? ପୁରୀ କପିଳାସ କୋଣାର୍କ ଆମର ଯଉ ଅଛି ବାଲେଶ୍ଵରରେ ଗୋଟେ ମନ୍ଦିର ଲିଙ୍ଗରାଜ
ପଞ୍ଚଲୀଙ୍ଗେସ୍ୱର
ପଞ୍ଚ ସରି ଲିିଙ୍ଗରାଜ କହିଦେଲି ପଞ୍ଚଲିଙ୍ଗେଶ୍ୱର ଭୁବନେଶ୍ଵର ର ଲିଙ୍ଗରାଜ ସବୁ ଏମିତି ଯାଇଛି ଆଉ ହଁ ଭୁବନେଶ୍ଵରରେ
ବାଲେଶ୍ଵର ସୋର ଜାଣିଛନ୍ତି ସୋର?
ହଁ ହଁ।
ବାଲେଶ୍ୱର ଆଡ଼େ ଆପଣଙ୍କ ଘର ଟା କି ଭଦ୍ରକ ଟା ବାଲେଶ୍ଵର ଆଡ଼େ କି? ଯାଜପୁର ଆଡେ
ଯାଜପୁର ପରେ ପରେ ଭଦ୍ରକଟା।
ସେ ଯାଜପୁର ଲାଇନି ବହୁତ ଛୁଆ ଅଛନ୍ତି ଏ ତ ଆଉ
ହଁ।
ମୋର ବି ଆ ପରେ ଜବ୍ ଟା ଲାଗିବ ଯାଜପୁର।
ଯାଜପୁରରା କୋଉଠି?
ଯାଜପୁର ଟାଉନ୍ ରୋଡ଼ ରୋଡ଼
ଓ ହୋ।
ଯାଜପୁର କେବେ ଯାଇନି ମାନେ ଫାଷ୍ଟ ଲାଗିବ ମୁଁ କଣ କରି ଭାବୁଚି।
ନାଇଁ କଣ ଲାଗିଲେ ଯିବ ରହିଲେ
ମାନେ ମୁଁ ବାଟ ବା ସେଆଡ଼େ ବାଟ କିଛି ଦେଖିନି ନାଁ ସିଆଡ଼େ ଦେଖିବା କଣ ହଉଚି ଏପଟେ ଦେଇଛି ଆମ ଟାଉନ ଏବେ ନା ହଉ କିଛି ନାଇଁ ଆଉ ଅନୁଗୁଳ ହେଇଥିଲେ ତାଲଚର ହେଇଥିଲେ ଆଉ କିଛି ନାହିଁ
ହଁ ହଁ।
ଯାଜପୁର ତଥାବି ଅଛନ୍ତି ଏଇ ସବୁ ସାଙ୍ଗ ଫାଙ୍ଗ ବି ଅଛନ୍ତି।
ତମେ କୋଉଠି ଯାଇଛ ଟୁରିଷ୍ଟ ପ୍ଲେସ ବୁଲିବା ପାଇଁ?
ଧଉଳି ଜାଣିଛନ୍ତି ଧଉଳି? ଉଦୟଗିରି ଖଣ୍ଡଗିରି
ଭୁବନେଶ୍ୱରରେ
ହଁ ପୁଣି ପୁରି କୋଣାର୍କ
ହୁଁ ଏ ବୋଧେ ସ୍କୁଲ ରେ ଯାଇଛ ପିକନିକ୍ କରିବାକୁ।
ନାଇଁ ନାଇଁ ସାଙ୍ଗମାନେ
ସାଙ୍ଗ ମାନଙ୍କ ସହିଁତ ବୁଲିବାକୁ ଯାଇଚ ଅ ହଁ।
ସାଙ୍ଗ ମାନେ ଏମିତି ଆମ ଆଜି ବି ଇଚ୍ଛା ହେଲା ଆମେ ଆଜି ବି ବାହରିଥିଲୁ ଯିବୁ ବୋଲି ଆଜି ବିଶ୍ୱାସ କରିବେନି ଆଜି ସକାଳେ ବାହରିଥିଲୁ ଆମର ଆଜି ମୁଁ ଆମର ଆଜି ଇଛା ହବ ଆମେ କାଲି
ପୁରୀ କୋଣାର୍କ
ଆଜି ଆମର ଇଛା ହବ ଆଜି ଆମ ଆଜି ଆମର ଇଛା ହବ ଖାଲି ସକାଳୁ ଆମେ ସାଙ୍ଗମାନେ ବାହାରିବୁ ଆଜି ରାତିରେ କଥା ହବୁ ହଁ କା ଆଜି ରାତିରେ ସବୁ ସକାଳୁ ଚାଲ।
ଓହୋ।
ଆଉ ଏ ଦିଏନେ ବେଙ୍ଗାଳିଆ ଏସବୁ
ହୁଁ ହୁଁ।
ଏକ ନମ୍ବର ମାର୍କେଟ ଯୋଉ ବନ ଇଏ ବନ କଣ ଯୋଉ ବୃନ୍ଦାବନ ବନ ଗୋଟେ ନାହିଁ ଏପଟେ ସେଇଠିକି ଆଉ ଏଇଟା ତ ଆଉ କପିଳାସ ଜାଣିଥିଲେ କପିଳାସ ଯାଇଛନ୍ତି
କପିଳାସ ଯାଇଚି।
ଯାଇଛନ୍ତି ତାହାଲେ ଆସିଛନ୍ତି ଆମଆଡ଼େ
ହଁ।
କାଲି ଆମେ କପିଳାସ ଯାଇଥିଲୁ।
ତମର ସାତଟାରେ ମିଟିଙ୍ଗି ପଅଛି ନାଇଁ।
ହୁଁ।
ହୁଁ ହୁଁ।
ଆପଣ ବି ମିଟିଙ୍ଗ ରେ ଜଏନ ହେବେ ନା।
ମୁଁ ନା।
କ ପାଇଁ?
ମିଟିଙ୍ଗ ରେ ଜଏନ ହେବି ଦେଖିବା ଆଉ। ଟାସ୍କ କମ୍ପ୍ଲିଟ ହେଇନି କଣ
ହଁ କପିଳାସ ଆମ ଆଡ଼େ ଜାଣିଚ? ଏଟା ହେଲା। ସାତଟା ହେଇଗଲାଣି। ଦଶ ମିନିଟ ବି ଦଶ ମିନିଟ ବି ଆମର ହେଇଯାଇଥିବ।
ହଁ ହେଇଗଲାଣି।
ହେଇଗଲା।
ହଉ।